ହୁଁ।
ହଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଶୁଭ ସକାଳ ଆଜ୍ଞା।
ଶୁଭ ସକାଳ ଶୁଭ ସକାଳ ଜୟ ଜଗନ୍ନାଥ। ଆଉ ସକାଳର ଖାଇବା ପତ୍ର ହେଲାଣି ନା ନାହିଁ?
ଅ ହଁ ଚାହା ଟିକେ ତ ପିଆ ହେଇଥିଲା। ଆଉ ସେ ଆମର ଟିକଏ ଉପମା କରିଥିଲେ। ବୁଝିଲେ କି ଉପମା ଟିକେ କରିଥିଲେ। ଆଉ ଉପମା ଉପମା ଅଳ୍ପ ଟିକେ ଖାଇଦେଲୁ। ଆଉ ଆଉ ଅଧଘଣ୍ଟେ ଘଣ୍ଟେ ଗଲେ ତ ଖାଇକି ମୁଁ ଯିବି ଡ୍ୟୁଟିରେ। ତେଣୁ ସେ ଉପମାଟିଏ ଖାଇ ଦେଇଚି। ଏବେ ଗାଧୁଆ ପାଧୁଆ କରିବି। କରି ଟେ ଠାକୁରଙ୍କୁ ଜୁହାର ହେଇ କାମରେ ବାହାରିବି। ଆଉ କଁ କରାଯିବ ଦୈନନ୍ଦିନର କାମ ସେଟା ଆଉ କଁ କରାଯିବ?
ଆଉ ନୁହଁ କି କାମ ତ ନକଲେ ନହବ ଆଉ କରିବାକୁ ତ ବାଧ୍ୟ ହେବେ। ଆ ହଉଚି ଆଉ କରିବେନି କେମିତି କୋହୁଚନ୍ତି କରିବାକୁ ତ ବାଧ୍ୟ ଆଉ ଆପଣ ଆପଣଙ୍କ ସାଙ୍ଗ ସହିତ ପରା ଆଜି ଯାଇଥାନ୍ତେ କୁଆଡ଼େ ଗୋଟେ ଯିବେନି ବୋଧେ ନା କଣ?
ନାଁ ଭାବୁଥିଲି ମୁଁ ତାକୁ କଣ୍ଟାକ୍ଟ୍ କରିନେଇ କାଲି ଆମେ ତ ପହରଦିନ ଆମେ କଥା ହେଇଥିଲୁ। ସେ ବୁଝିବାଝି ମତେ ଖବର ଦେବେ ବୋଲି ସେ ଫୋନ୍ କରୁନାହାନ୍ତି ତେଳୁ ସେ ବୁଝିକି କଣ କୁହନ୍ତୁ ଆଣିବି ଆଉ କଁ କରାଯିବ ଆଉ?
ହଁ ଦେଖନ୍ତୁ ଯେହେତୁ କାମଟା ଆପଣଙ୍କର ତ ଆପଣ ହିଁ ଟିକେ ତାଙ୍କୁ ବାଧ୍ୟ କରିବେ ନା। ଆପଣ ଥରୁଟେ ସକାଳୁ ପଚାରୁନାହାନ୍ତି ଆସିକି ବେଳ ଆସିକି ହେଲାଣି ଏଗାରଟା। ଅନେ ସାଢ଼େ ଦଶଟା ହେଇଗଲାଣି ତ ଆପଣ ଯଦି ଆପଣଙ୍କ ପା ଖରୁ ନ ଇଏ କରିବେ ତ ସିଏ ଭାବିବେ କି ଆଙ୍କର ତ ଇଏ ନାହିଁ କାରଣ ଆଉ କୋଉ ଦିନ ଆପଣଙ୍କର ସମୟ ହବ ନାହିଁ ଦେଖନ୍ତୁ ଯେହେତୁ ସିଏ ଜଣେ ସରକାରୀ ଲୋକ। ତ ସିଏ ଆଉ କୋଉ ସମୟରେ ମଧ୍ୟ ଫାଙ୍କା ନଥିବେ ଆଉ ଆସି ଯୋଉ ସମୟରେ ଫାଙ୍କା ଥିବେ ପଣ ସେଇ ସାହି ବାଆନ୍ତି ସେଥିପାଇଁ ଆପଣ ଆ ଆଜି ରବିବାର ଦିନ ହିଁ ତାଙ୍କ ସହିତ ଭେଟିଲେ ଆପଣଙ୍କ ପାଇଁ ବି ସୁବିଧା। ତାଙ୍କ ପାଇଁ ବି ସୁବିଧା ଆଉ ଭଲରେ ଆଜି ଗୋଟେ ଥରକରେ କଥା ହେଇକି ସବୁ ଗାଡ଼ି ଗୁଡ଼ାକ ଦେଖି ଉ ପଳିଆସନ୍ତେ ବୋଲି ଏଇଆ ମୁଁ ଭାବୁଥିଲି ଆଜି ସକାଳୁ ସକାଳୁ। ତ ଆପଣ ସେଇଆ ଭାବିକି କରନ୍ତୁ ହଉ ଛାଡ଼ନ୍ତୁ ଆଜି ଆପଣ ଅଫିସ୍ ଗାଡ଼ିରେ ଯିବେ ନାଁ ଆଉ ବ ମାନେ ନେଇକି ଯିବେ ବସ୍ କିମ୍ବା ଆଉ କଣ।
ନାଇଁ ମୁଁ ଆଜି ଗାଡ଼ିଟା ନେଇକି ଯିବି। ଏଁ କାରଣ ଆଜି ଗାଡ଼ିଟା ଆମର ଫାଙ୍କା ଅଛି ମୋ ଝିଅର ଦରକାର ନାହିଁ। ତେଣୁ ମୁଁ ଗାଡ଼ିଟା ନେଇଯିବି କାଲିଠାରୁ ମତେ ଆଉ ଏଇ ଆମ ବସ ଆଉ ଅଟୋରେ ଯିବାକୁ ପଡ଼ିବ କାରଣ ଆମ ଘର ପାଖରେ ଆମ ବ ଯାଉଚି ତେଣୁ ସେ ବି କମ୍ ପଇସା ନଉଚି। ଚ୍ୟାଡ଼ୁ ମୁଁ ରସୁଲଗଡ଼ ଛକ ପଳାଏ ସେଉଠୁ ଅଳ୍ପ ବାଟ ଚା ଟିକେନାକୁରୁ ବାଟ ଚାଲି ତାପରେ ମୁଁ ଅଟୋରେ ମୋ ଅଫିସ୍ ପାଖୁ ଯାଏ ତେଣୁ ସେଇଟା ବି ସୁବିଧା କିନ୍ତୁ ଫେରିଆ ଟାଇମ୍ ଟା ଆଜ୍ଞା ରାତି ଦଶଟା ଅଳୁ ମତେ ଟିକେ ଅସୁବିଧା ହଉଚି କଣ କି ଏ କାଲି ଗୋଟେ ପ୍ରବଳ ବର୍ଷା ହେଉଥିଲା ଗାଡ଼ି ମିଳୁନଥିବ ଆସିବା ପାଇଁ ଭାରି କଷ୍ଟ। ତେଣୁ ଏଇ ପକାର ଅସୁବିଧା ହୁଏ ଉଁ ତେଣୁ ମୁଁ ଭାବିଚି ହଁ କଣ କେମିତି ସୁବିଧା କରିକି ଯିବି। ଆଉ ଦେଖିଆ ଗାଡ଼ିଟା କଥା କଣ ଯୋଗ ଠାକୁରଙ୍କ ଯୋଗ କେତେ ଦିନି କଣ ଅସ୍ ଅଛି ଦେଖିଆ ବୁଝିକି ଯିବା ଆଉ କଁ କରିଆ?
ହଉ ତାହେଲେ ଏମିତି ଯାଇକି କରିଦେବେ। ଆଉ ଆପଣ ତ ଆଜି ଖାଇକି ଯିବେ ଖରା ବେଳେ ଆଉ ସେଥିପାଇଁ ଟିଫିନ୍ ନେଇକି ଯିବେ?
ହଁ ଟିଫିନ୍ ଟା ଆଜ୍ଞା ନେଲେ ସପୋଜ୍ ଭୋକ ନାଗିବ ମୁଁ କିଣିକି କାଇଁ ଖାଇବି? ଘରୁ କାହିଁକି ନକରି ନେଇ ଖାଇବି କାରଣ ମୁଁ ସେଠି ଟିଫନ୍ କଲେ କଣ ଖାଇବି ବିସ୍କୁଟ୍ ଟେ ଖାଇବି। ନହେଲେ କୋଉଠି ବରା ସିଙ୍ଗଡ଼ା ଚପ୍ ଖାଇବି। ତେଣୁ ବରା ସିଙ୍ଗଡ଼ା ଚପ୍ ଖାଇଲେ ଆଜ୍ଞା ମୋର ପେଟ ଗ୍ୟାସ୍ ହଉଛି। ଆଉ ବିସ୍କୁଟ୍ ଖାଇଲେ କେତେ ବିସ୍କୁଟ୍ ଖାଇବାଟା ମନ ଶାନ୍ତି ହେବନି ତେଣୁ ଘରୁ ଦିଖଣ୍ଡ ପରଟା। ଆଉ ଭଜା ଫଜା ଟିକେ ନେଇଗଲେ ମୁଁ ଆରାମରେ ଖାଇବି। ମୁଁ ବାରଟା ବେଳେ ଖା ବାରଟା ସାଢ଼େ ବାରଟା ଗୋଟେ ବେଳେ ଖାଇକି ଯାଉଛି। ଆଉ ଏତେ ବି ଭୋକ ଲାଗେନି ତଥାପି ପାଞ୍ଚଟା ଛଅଟା ବେଳକୁ ଅଳ୍ପ ଟିକେ ଖଣ୍ଡେ ଦିଇ ଖଣ୍ଡ ପରଟା ଖାଇଦେଲେ ଏଇଟା ମୋର ରାତି ଦଶଟା ପର୍ଯ୍ୟନ୍ତ ହେଇଯିବ ମୁଁ ତାପରେ ଘରକୁ ଆସିବି। ଏଥିପାଇଁ ମୁଁ ପରଟା ଟିକେ ଟିଫିନ୍ ନେଇଯାଏ ଆଉ ହାଲୋ ହାଲୋ। ହାଲୋ। ହାଲୋ। ହାଲୋ।